ହ୍ୟାଲୋ। ହୁଁ ଏଠି ବସିଥିଲି। ତମେ?
ମୁଁ ବସିଛି ସାତ ଉପରେ ଗରମ କୋଉ ଭଳିଆ ହଉଛି ଦେଖୁନାହାନ୍ତି। କଣ ଖାଇଛନ୍ତି?
ଖାଇଥିଲି ଚା ପିଇଥିଲି ଚା ଆ ବିସ୍କୁଟ ଖାଇଥିଲି।
ଆଜ୍ଞା। ସେ ମୁଁ ଏବେ ଓଡ଼ସ ଟିକେ ଖାଇଥିଲି ଆଉ ଆପ ମାନେ ମୁଁ କହିଲି କି ଏବେ ଆଜି କଣ ରୋଷେଇ ଘରେ କଣ ରୋଷେଇ କରିଛନ୍ତି? ହ
ଉଁ ଘରେ ତ ଆମର ଏବେ ରୋଷେଇ ହେଇନି ଉ ରୁଟି ରୁ ରୁଟି ହବ ଆଉ ଡାଲମା ହେବ ନାଇ ତ ସୋୟାବିନ୍ ତରକାରୀ ହିଁ ହେବ।
ଆଜ୍ଞା ଯୋଉ ଆପଣ
କିଅ କି ବାହାର ନଏଜ ଟିକେ ଅଧିକ ଅସୁଛି ଡିଷ୍ଟାନ୍ସ ରେ ଯାଅ।
ଆଜ୍ଞା ଆଜ୍ଞା।
ହୁଁ।
କୁହନ୍ତୁ?
ହୁଁ ଆଉ
ମୁଁ କହିଲି ଆଉ ଆଉ ରଜ କେମିତି ସେଲିବ୍ରେସନ କଲେ?
ରଜ ହଁ ବହୁତ ଭଲରେ ହିଁ ସେଲିବ୍ରେସନ ହେଲା ବାକି ବହୁତ ହିଁ ଖରା ହଉଥିଲା। କୁଆଡେ ଏତେ ବୁଲାବୁଲି କରି ହିଁ ହେଲାନି ସେଇ ଘର ଭିତରେ ହିଁ ଯାହା ପିଠାପଣା ନୂଆ ଡ୍ରେସ୍ ଖାଇବା ପିଇବା ଏମିତିରେ କଟିଗଲା ଆଉ।
ଆଜ୍ଞା।
ହୁଁ।
ଏବେ ସ୍ନାନ ପୂର୍ଣ୍ଣିମା ଦେଖି ଯାଇଥିଲେ?
ନାଇଁ ଦେଖି ଯାଇ ନଥିଲି।
ଅ ହଉ ଆପଣଙ୍କ ଆଡେ କ ଫେ ଆଜ୍ଞା କୁହନ୍ତୁ?
ମୁଁ କହିଲି ତୁମେ ଆସିଥିଲ କି ସ୍ନାନ ପୂର୍ଣ୍ଣିମା ଦର୍ଶନ ପାଇଁ ଭଗବାନଙ୍କୁ?
ଆଜ୍ଞା ଏଠି ଆମର ମାନେ ହଉଛି ତ ଏଠି ସ୍ନାନ ପୂର୍ଣ୍ଣିମା ବଡ ମନ୍ଦିରଟେ ଅଛି। କି ସେଠି ହୋ ଜଗନ୍ନାଥ ବଳଭଦ୍ର ମାତା ସୁଭଦ୍ରାଙ୍କର ହଉଛି ସ୍ନାନ ପୂର୍ଣ୍ଣିମା ଦେଖିବାକୁ ଯାଇଥିଲୁ। ଆଉ କେତେ ଦିବ୍ୟ ମାନେ ଯେମିତି କି ଲାଗୁଥିଲା ମାନେ ଦେବ ଦେବ ମାନେ ବି ଆସିକି ମାନେ ଭଗବାନଙ୍କୁ ସ୍ନାନ କରାଇବାର। କ ଦେଖେ ସେଇଟା ମାନେ ଝିପ୍ ଝିପ୍ ମେଘ ନା ବେଶି ଇଏ ରେ ବହୁତ ବଢିଆ ଲାଗୁଥିଲା ଆଜ୍ଞା ମୁଁ କହିଲି ଆଉ ଆପଣଙ୍କ ଆଡେ? କଣ ଫେମସ୍ ଫେମସ୍ ଜାଗା ଅଛି ତଳେ ବୁଲି ହବ? ଆଜ୍ଞା।
ହା ହା ହା ହା।
ହା ହା ପୁରୀର ପ୍ରପର ମାନେ ପ୍ରପର ଶ୍ରୀ ମନ୍ଦିର ପାଖରେ।
ନାଇଁ ନାଇଁ ନାଇଁ। ପୁରୀ ଡିଷ୍ଟ୍ରିକ୍ଟ ଆମର।
ଓ ସେଇଟା ପୁଣି କୋଉ କୋଉଠି?
ହଁ କାକଟ
ଆଜ୍ଞା ଆଜ୍ଞା।
ହଁ ହଁ ମା ମଙ୍ଗଳା।
ହାଁ ହାଁ ନା ପୁରୁ ରେ ଆମ ଆଜ୍ଞା ମୋର ପୁରୀରେ ପାଞ୍ଚ ସାତଟା ସାଙ୍ଗ ମୁଁ ଯେତେବଳେ ୟୁପିଏସ ସି କୋଚିଂ ନଉଥିଲି ଆ ସେଠୁ ସେ ଶ୍ରୀମନ୍ଦିର ପାଖରୁ ଦୁଇଟା ସାଙ୍ଗ ଅଛନ୍ତି ଆଉ ଗୋଟେ କଣ ଚନ୍ଦନପୁର ପାଖରେ ଗୋଟେ ନାହିଁ କି ଚନ୍ଦନପୁର। ଆଜ୍ଞା ଆଜ୍ଞା ସେଠି ଅଛନ୍ତି ଯୋଡ଼େ ସାଙ୍ଗ ଆଉ ଆପଣଙ୍କ ତ ମାନେ ଶ୍ରୀକ୍ଷେତ୍ର ବାସି ଆଉ ଭଗବାନଙ୍କ ଦୟା ଆଉ କଣ କହିବି। କଣ? ସେ ଭାବର ଠାକୁର ଯେପର୍ଯ୍ୟନ୍ତ କିଛି ନ କରିଛି ମାନେ ପତ୍ରଟେ ବି ହଲିବନି।
ହଁ ସେଟା ତ ସତ କଥା।
ଆଜ୍ଞା ଆଉ ଏବେ ଭଗବାନଙ୍କ ମନ୍ଦିର ଯାଇଛନ୍ତି ନା ଏବେ ଏବେ କେବେ ଯାଇଛନ୍ତି ନା ନାଇଁ?
ମୁଁ ଏ ବର୍ଷ ତ ଯାଇନି ଲାଷ୍ଟ ମାନେ ଡିସେମ୍ବର ଆଡିକି ଯାଇଥିଲି।
ଓ ହୋ। ଏ ଯାଆନ୍ତୁ ଭଗବାନଙ୍କ କୃପା ଲାଭ କର ଦର୍ଶନ କୃପା ଲାଭ କାରଣ ଭଗବାନ କି ମୋ ସହିତ କେହି ବଣ୍ଡିଙ୍ଗ କରିଦେଇଛନ୍ତି ମୁଁ ପ୍ରତି ମାସରେ ଯାଉଛି।
ସେଇଟା ହିଁ ତ ଯଦି ସେ ନ ଚାହିଁବେ ତମେ ଯାଇପାରିବନି ସେ ଜାଗା ମାଡି ପାରିବନି।
ଆଜ୍ଞା।
ସେଇଟା ହିଁ ତାଙ୍କର ଲୀଳା ଆଉ କଣ କରିବ?
ଆଜ୍ଞା। ତାପରେ ବି ପୁରୀରେ ମାନେ ପୁରୀ ଗୋଟେ ଏମିତି ଧାମ ମାସ ସେ ମାନେ ମା ଲକ୍ଷ୍ମୀଙ୍କର ନା ଶ୍ରୀକ୍ଷେତ୍ର ଶ୍ରୀ ବଲେ ମା ଲକ୍ଷ୍ମୀ ଆଉ ଲକ୍ଷ୍ମୀଙ୍କ ଧାମ ନା ତ ଲକ୍ଷ୍ମୀଙ୍କ ଧାମ ରେ ମାନେ ସେଠି ମାନେ ଏତେ ମନ ପୁରା ପ୍ରଫୁଲ୍ଲିତ ହେଇଯାଏ ଆଜ୍ଞା। ତାପରେ ମାନେ ନ କହିଲେ ନ ସରେ ହୋ ଭଗବାନଙ୍କର ହ କି ଇଏ କୃପା ମୁଁ ଏପାଳି ଯୋଉ ଯାଇଥିଲି ଲାଇଫରେ ଫାଷ୍ଟ ଟାଇମ୍ ଏମତି ଦିବ୍ୟ ଭବ୍ୟ ଦର୍ଶନ ହେଇଛି। ହ ମୁଁ ସବୁ ବର୍ଷ ଯାଏ ମାନେ ତୁଳସୀ ତୁଳସୀ ପୂଜନ ଡିସେମ୍ବର ପଚିଶ ରେ ତୁଳସୀ ପୂଜନ ଥିଲା। ସେବେ ସେଥିରେ ବି ଯାଇଥିଲି ବଟେ ଏଇ ଯୋଉ ମାସ ମାସ ହେଇନି ପନ୍ଦର ଦିନ ତଳେ ଯେଉଁ ଯାଇଥିଲି
ହୁଁ।
ମନ୍ଦିର ଭିତରେ ପଶି ଯାଇଛି ମାନେ ଇଏ କରିକି ଆଖିରୁ କେମିତି ଲୁହ ବୋହିଗଲା ମୁଁ କହିଲି କି ହଉ ଭବ୍ୟ ଦୃଶ୍ୟ ମାନେ ଜଗନ୍ନାଥଙ୍କୁ ଦେଖିଦେଲା ପରେ ମାନେ ତମ କାଲି ଫାଷ୍ଟ ମତେ କେମତି ଦେଖାାଗଲାନି ଜଗନ୍ନାଥ ଫାଷ୍ଟ ବଡ ଭାଇଙ୍କୁ ଦେଖ ଦେଖିଲି ତାପରେ ମାତାଙ୍କୁ ଦେଖିଲି ସୁଭଦ୍ରାଙ୍କୁ ତାପରେ ଭଗବାନଙ୍କୁ ହେଲା ଖୋଜିଲା ବେଳକୁ ମିଳିଲାନି ମିଳିଲାନି ଖାନ୍ଦି ପକେଇଥିଲି। ତାପରେ ଫୁଣି ଦର୍ଶନ ହେଲା ସେଠି ପନ୍ଦର ମିନିଟ୍ ଖଣ୍ଡେ ରହିଲି ଭଗବାନଙ୍କର ଦର୍ଶନ କଲି କେତେ ମାନେ ମନ ପୁରା ଖୁସି ହେଇଗଲା ମୁ କହିଲି ଭ ହଉ-ହଉ କେତେ ବାଟରୁ ଆସଥିଲି ଆପଣ ଏମତି ମତେ ଦର୍ଶନ ଦେବେନି।
ହଁ ଓଡିଆ ମାନଙ୍କର ତ ଗୋଟେ ଇମୋସନ୍।
ଆଜ୍ଞା।
ହୁଁ।
ତାପରେ ହଉ ଏବେ ଆମ ପ୍ରଭୁ ଅଣେଶରକୁ ଅଣଶର ଘରକୁ ବୋଧେ ଯିବେଣି?
ହୁଁ ଯିବେଣି।
କାଲି ପ୍ରଭୁ ବେଶୀ ଗାଧେଇ ପଡ଼ିଚନ୍ତି ନା ଆଉ ଆମେ ଯେମିତି ନଈରେ ଡେଉଁଚେ ଭଗବାନ୍ ସେମିତି
ହଁ।
ଆଉ ଆଜ୍ଞା। ଯାଇଥିଲେ ନା ଭଗବାନଙ୍କ ରୁକ୍ମିଣୀ ବିବାହ ଯୋଉ ଆପଣଙ୍କ ସେ ପାଖାପାଖି ହଉଚି ନା। କାକଟପୁରରେ ଆପଣଙ୍କ ମାନେ ମନ୍ଦିର ମା ମଙ୍ଗଳାଙ୍କ ମନ୍ଦିର ବିଷୟରେ ଟିକେ କହୁନାହାନ୍ତି ମୁଁ ଟିକେ ଜାଣେ।
ଆପଣ
ତ ବହୁତୁ। ନା ମୁଁ କେବେ ସେଆଡେ ଯାଏନି ବଟ୍ ପୁରୀ ଯାଇଚି ପୁରୀରୁ ପୁରୀରୁ ଯାଇଚି
ଥିବେ ନା ନବକଳେବର ବିଷୟରେ ତ କିଛି ନା କିଛି ଜାଣିଥିବେ ନା ହଁ। ତ ସେଇଟା କଣ ଥାଏ ଯୋଡା ଆଶାଟା ଥିଲେ ପଡେ ହୁଏ ନା ହଁ ଯୋଡା ଆଶାଟା। ତ ଲାଷ୍ଟ ଟାଇମ୍ ଆମର ହେଇଥିଲା ବୋଧେ ଦୁଇ ହଜାର ଅ ଷୋହଳ ଉଁ ଉଣେଇଶି ନାହିଁ। ଉଣେଇଶି ନୁହେଁ ଷୋହଳ ଆମର ଟୁଏଲ୍ବ ପନ୍ଦର ୟା ଫିର୍ ଷୋହଳ ଏଇ ଦିଟା ଇୟର୍ ଭିତରେ କନଫ୍ୟୁଜ୍ ମୁଁ ଅଛି ବାକି ହଁ ସରି ପନ୍ଦର-ପନ୍ଦର। ପନ୍ଦର ହିଁ ହେଇଥିଲା ହଁ ହୁଁ। ତ ସେଇଟା ମ୍ୟାକ୍ସିମମ୍ ବାର ଟୁ ବାର ବର୍ଷ ଭିତରେ କି ଏବେ ଯୋଉଟା ମାନେ ଆଶାଟା ପଡେ ତ ସେବେ ହିଁ ତ ହୁଏନା ତ ଏଠି ଆମର ଯୋଉ ତାଙ୍କର ଦଇତା ପତି ଯିଏ ଥାନ୍ତି ତ ଠାକୁରଙ୍କ ତ ପୁଣି ନୂଆ ଯୋଉ ହେଲା ଫୁଣି ନୂଆ ତାଙ୍କର ତିଆରି ହବ ଠାକୁର ହୁଁ ଦାରୁ ସେ ଦାରୁଟା ତ ଆମେ ଏମିତି ନାଇଁ କି ପର୍ଟିକୁଲାର ମାନେ କିଛି ଟ୍ରାକ୍ କରିଦବା ସେଧାର ଟା ଆମକୁ ମିଳିଯିବ ସେମିତି ତ କିଛି ନ ଥାଏ ନା ତ ତାଙ୍କର ଦଇତାପତି ଆସିକରି ଅଧ୍ୟାୟ ପଡ଼ନ୍ତି କୋଉ ଠି, ନା ମା ମଙ୍ଗଳା ଙ୍କ ପାଖରେ ହେଲା। ତ ମା ମଙ୍ଗଳାଙ୍କ ପାଖରେ ତାଙ୍କ ଦଇତାପତି ଯୋଉ ଭଲ ଅଧାୟ ପଡନ୍ତି ଏଠି ଆମର ଅଛି ଗୋଟେ ଠିକ୍ ମଙ୍ଗଳା ଠାରୁ ଦୁଇ କିଲୋମିଟର ଦେଢ କିଲୋମିଟର ଭିତରେ ହବ ତ ଗୋଟେ ଅଛି ଦେଉଳି ମଠ ହେଲା ତ ସେ ମ ଠରେ ସେି ଆସିକରି ଅଧାୟ ପିଢିବେ କିଏ ଦଇତାପତି ଠାରୁ ଯୋଉ ହେଲା ମାନେ ଯୋଉ ଉଁ ପରମିସନ ଯଉଟା କି ନେଇକିରି ତ ସେଠି ଅଧା ହେ ପଡିବ କୋଉଠି ଦେଉଳି ମଠାରେ ତ ସେଇ ଦେଉଳି ମଠାରେ ପଲା ପରେ ତ ସେଠି ହିଁ ସେମାନେ ତାଙ୍କୁ ସ୍ୱପ୍ନା ଦେଶ ହେବ କାହାକୁ ଦୈତା ପତ୍ନୀଙ୍କୁ। ତ ଆକ୍ଚୁଆଲି କୋଉ ଚାକରା ହ ହଁ ଜାଗାରେ ହିଁ ଅଛି କୋଉଠି ଦାରୁ।
ଆଜ୍ଞା।
ତାପରେ ସେଇଠି ହିଁ ତାଙ୍କର ଦାରୁଟା କଲେକ୍ଟ ହୁଏ ମାନେ ସେମାନେ ଜାଣନ୍ତି ତାଙ୍କୁ ସ୍ୱପ୍ନ ଦଶ ଆସେ ତାପରେ ଦାରୁ ଯୋଉଳି ଖୋଜିବା ଅନୁସନ୍ଧାନ ଚାଲ ତ ସେଇଟା ହିଁ ସେ ପାଇଁ ଆମର ଦେଉଳି ମଧ୍ୟ ବହୁତ ଫେମସ୍ ଏବେ ବହୁତ ଡେଭଲପ୍ ହେଇଗଲାଣି ମାନେ ଆଗରୁ ସେମିତି ଟିକେ ଟିକେ ଏବେ ବହୁତ ଡେଭଲପ୍ ହେଇଗଲାଣି ମାନେ ବହୁତ ମାନେ ଗାର୍ଡ଼େନ୍ ଟାଇପ୍ର ହେଇଗଲାଣି। ତାପରେ ସେଠି ବହୁତ ମାନେ ପୂଜା ଯେଉ ଅକେଜନାଲି ସେରିମୋନି ଗୁଡାକ କିଛି ଯଦି ହଉଛି ଏଙ୍ଗେଜମେଣ୍ଟ ସେଇଟା ବି ସବୁ ହଉଛି। ସେଇ ଦେଉଳି ମଠର ଦାଢରେ ହିଁ ପ୍ରାଚୀନଦି ହେଲା। ତ ସେଠି ଆମର ମକ୍ସିମମ୍ ଯୋଉମାନେ କଳସୀ ଯାତ୍ରା କଲେ। କି ଯୋଉ ବୋଲବମ୍ ପାଣି ଉଠେଇବା ପାଇଁ ତ ପ୍ରାଚୀନ ଯ ଆମର ବହୁତ ଫେମସ୍ ତାପରେ ଶୁଣିଥିବେ ଯଉ ତପଇ ଙ୍କ ମଙ୍ଗଳା ତ ଏଇଠି ହିଁ ଆମ ଏଇପଟେ ତ ଉଁ କୁହନ୍ତିନି କି ମଙ୍ଗଳାସରେଁ ସେ ତପ ମଙ୍ଗଳାଙ୍କୁ ମାନେ ପୂଜେଇ କରି ହିଁ ତାଙ୍କ ସାଥି କି ଫେରିକି ପାଇଥିଲେ ହଁ ସେଇଟା ସେଇ ନଦୀ କୂଳ ପ୍ରାଚୀ ହଁ ଏଇଟା ହେଲା ସେଇ ପ୍ରାଚୀନଦି କୂଳ। ଦେନ୍ ତାପରେ ଗାଁ ବି ଅଛି ତ ଯୋଉ ଗାଁ ଯୋଉଡା ସବୁ ଅଛି ଏପଟେ ଭି ଭିତରେ ବି ସେଇ ଗାଁ ଗୁଡା ସବୁ ଅଛି ମାନେ ଯୋଉଗୁଡା ବହିରେ ଲେଖା ହେଇଛି। ତ ସେଇ ସବୁ ଜିନିଷ ଗୁଡ଼ା ବି ଆମ ଏପଟେ ଅଛି ତ ଏ ତା ହିଁ ଠାକୁରଙ୍କର କଥା।
ଆଜ୍ଞା ମ ମୁଁ କହିଲି। ପୁରୀ ପୁରୀ ପୁରୀରେ ଜନ୍ମ ପାଇଲେ କେତେ ଭାଗ୍ୟବାନ ଜଗନ୍ନାଥଙ୍କର ମହ
ହଁ ହଁ ନିହାତି କିନ୍ତୁ ବାକି କୁହନ୍ତିନି ଯୋଉ ଘର ପାଖ ଲୋକ ବସ ଫେଲ ସେଇ ଟାଇପ ର ମାନେ ଆମ ପାଖରେ ଯୋଉ ଜିନିଷଡା ଥିବ କିନ୍ତୁ ଆମେ ଯାଇପାରୁନଥିବୁ ଟାଇମ୍ ଦେଇପାରୁନଥିବୁ। ତ ସେଇଟା ଭାବିଥଏ କି ମାଟିରେ ତ ଆମେ ଜନ୍ମ ନେଇଛୁ ତ ସେଇ ଜଗା ହାତରେ ହିଁ ସବୁ ଛଡଦ ତ ଏଇଟା ହିଁ କହିକିରି ଆମେ ପାର ପାଇ ଯାଉ ତ ସମୟ ନଥାଏ କି ସୁବିଧା ନଥାଏ ଅ ସେଇଥ ପାଇଁ ଆଉ।
କାରଣ ମୁଁ ଯେତେବେଳେ ଯାଏ ଭଗବାନଙ୍କୁ ଏମିତି ବ୍ୟାକୁଳ ସହିତ ଅନେଇଥିଲି କେତେବେଳେ ଆମର ମାନେ ଭଗବାନଙ୍କର ଆରତି ଟିକେ ହବ ଇଏ କରି ସିଏ ମାନେ ଅଲଗା ଉପକାରମ୍ ଲାଗେ ଜଗନ୍ନାଥ ମନ୍ଦିର ଭିତରେ ଉଁ ହଁ ପଶିଯିବେ। ମାନେ କିଛି ଜଣା ପଡିବନି ଆଉ ବାଇଶି ପାଚ ରେ ଶତ ଶତ ଗା ଏ।
ଆଜ୍ଞା କାରଣ ମୁଁ ଏଇପାଳି ଭାଇ ହଁ। ମୁଁ କହିଲି ଏଇପାଳି ମୁଁ ବାଇଶି ପାହାଚରେ ମାନେ ଟିକେ ମାନେ ଭଗବାନଙ୍କ ଇଏରେ ମାନେ ଗଡିକି ଆସିଲି। ମତେ କେମିତି ପଛକରୁ ଲାଗିଲା କିଏ ଗଡେଇ ଗଡେଇ ଜଣେ ଆଣୁଛି। ଏଇଭଳି ଫିଲ୍ ହେଲା। ତାଦେହରେ ବହୁତ୍ ମେରାକିଲ୍ ରହିଲା ରହୁଛି।